ହ୍ୟାଲୋ।
ହ୍ୟାଲୋ।
ହଁ।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
ହୁଁ କଣ କରୁଛ।
ହୁଁ ମୁଁ ଅଛି ଛାତ ଉପରେ
ହୁଁ।
ତମେ
ମୁଁ ବି ଅଛି ଛାତ ଉପରେ
ହଁ ଘରେ ସବୁ କିଏ କିଏ ଅଛନ୍ତି। ଅଛନ୍ତି। ହଁ ଭଲ ଅଛି ଆଉ ଘରେ। ଏ ସବୁ କେମିତି ଅଛନ୍ତି?
ଭଲ
ହଁ ଆଉ କିଏ କିଏ ବି ଅଛନ୍ତି? ହଁ ସମସ୍ତେ ଭଲରେ ଅଛନ୍ତି। ଠାକୁରଙ୍କ ଦୟାରୁ ମା ବାବା ଘରର ଗୋଟିଏ ପୁଅ
ନା ଭାଇ
ହଁ।
ଟଙ୍ଗରା
ହଁ ବାବା ବାବା ମୁଁ
ଆ ତମେ ଗୋଟେ କୁହ
ଥଡ଼ ହୁଁ ଗୋଟେ ପ ତମର ସେପଟେ ପୂଜା କଣ କଣ ହୁଏ? କେମିତି ହୁଏ?
ଆମର ହୁଏ ଲକ୍ଷ୍ମୀ ପୂଜା ଗଣେଶ ପୂଜା ଆଉ ଗୋଟେ ହୁଏ ଲକ୍ଷ୍ମୀ ନାରାୟଣ ଏଇତ ଫେବୃଆାରୀ ଏମତି ସବୁ ହୁଏ ଆଉ।
ଓ ହୋ।
ଆ ତମରା
ଆମର ଏପଟେ ଦଶହରା ଲକ୍ଷ୍ମୀ ପୂଜା କାର୍ତ୍ତିକ ପୂଜା ଆଉ ଗଣେଶ ପୂଜା ସରସ୍ଵତୀ ପୂଜା ତିିନାଥ ବେଳା ଆ ଅଷ୍ଟ ପରେ ଆଉ
ଆକି
ଆଉ କେମ ଶୁ ପାଳନ ହଏ।
ସବୁ କି ପାାରୁନ ହୁଏ କୋଉ କା କୁହ କହିବି।
ଯ ଗଉଟା ହେଲେ ଗୋଟେ କହିଦିଅ।
ଓ ହୋ। କୋଉଟା ଅଧିକ ମାନେ ଭଲ ସେଲିବ୍ରେସନ ହୁଏ।
ଆମର ସେମିତି ଗଣେଶ ପୂଜା ତିନିନାଥ ପୂଜା ଆଉ ଦଶହରା ଲକ୍ଷ୍ମୀ ପୂଜା ତମର
ଆମର ଲକ୍ଷ୍ମ ଲକ୍ଷ୍ମୀ ପୂଜା ଗଣେଶ ପୂ ଜା ଲକ୍ଷ୍ମୀ ନାରାୟଣ।
ହଁ।
ବୁଝା ଭଲ ସିନ୍ଧି ହୁଏ।
କେତେ ଦିନ ହୁଏ?
ତିନି ଦିନ ଚାରି ଦିନ ବସିକି ପୂଜା ହୁଏ ସବୁ ତିନି ଦିନ ଆଉ ଅତି ବେଶିରେ ଲକ୍ଷ୍ମୀ ନାରାୟଣ ସାତ ଦିନ ହୁଏ। ଏମିତି ହୁଏ ଆଉ। କଳସୂତ୍ର।
ହୁଁ ହୁଁ।
ତାପରଠୁ ହୋମ ଯଜ୍ଞ।
ହୁଁ
ହୁଁ।
ହୁଁ।
ଆଉ ଗାଁରେ ତ ଆମର ପୂଜା ହେଲା ଘରେ ରୋଷେଇ ପାଇଁ ସବୁ ସେଇଠି ଖାଇବେ କପଲସରି।
ହୁଁ ସେଟା ସବୁ ଜାଗାରେ ସେମିତି।
ହଁ।
ସବୁ ଜାଗାରେ ଆମର ସେପଟେ ବି ସେମିତି।
ହୁଁ।
ଖୁ ଖୁ।
ଚାଲୁଛି ଆଉ। ଆଉ ଖିଆପିଆ ସରିଲାଣି?
ନା ସରିନି।
ହଁ। ହଁ ଆମର ସରିଲାନି।
ଏତେ ଶୀଘ୍ର?
ହୁଁ ଏଇତ ନଅଟାରେ ଖାଇଲି ଆଉ।
ହଁ ହଁ। ଦଶଟା ସାଢ଼େ ଦଶଟା ହେଇ ଗଲାଣି। ଏଗାରଟା ରେ ଯାଇ ଖାଇବି ଆଉ।
ଓହୋ ଏତେ ଲେଟ କଣପାଇଁ?
ସଦାବେଳେ ତ।
ଓହୋ। ଆଉ ପଢ଼ାପଢ଼ି କଣ କରୁଛ ନା?
ହୁଁ ପଢାପଢି ଚାଲିଛି ଏବେ।
କଣ କରୁଚ?
ପ୍ଲସ ଥ୍ରି।
ସେକେଣ୍ଡ ଇୟର ନା ଫାଇନାଲିୟର?
ଥାର୍ଡିୟର୍
ତମେ?
ମୋର ପ୍ଲସ ଟୁ ସରଛି।
ସରିଚି। ହୁଁ। କେତେ କଣ ମାର୍କ ହେଇଥିଲା?
ସିକ୍ସଟି ଏଇଟ୍।
ସିକ୍ସଟି ଏଇଟ୍ ପୋର୍ସେଣ୍ଟ।
ହଁ।
ହୁଁ ହୁଁ।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
କଣ ଆର୍ଟସ ନା ସାଇନ୍ସ।
ସାଇନ୍ସ।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
ତମର କଣ ଥିଲା?
ହୁଁ କମର୍ସ।
ହୁଁ ହୁଁ ହୁଁ ଭଲ।
। । । ଭଲ ଅଛନ୍ତି।
ହୁଁ।
ତମକୁ ସବୁଠୁୁ ଝୁ କୋଉ ପିଲାଟା ଭଲ ନାଗେ।
ମତେ ମତେ ସବୁଠୁ ଅଧିକ ଭଲ ଲାଗେ ଅଷ୍ଟପ୍ରହରୀ। ଘରକୁ ଆସିବାର ଟେନସନ ନଥାଏ। ଆଖି ସବୁରେ ଘରେ ବୁଲିଲା କୁଆଡେ ଯାଆନ୍ତି। ଅଷ୍ଟପହରୀରେ କମ୍ପଲସରି ସେଠି ରହିଯାଏ ନା ଏମିତିରେ ବି ନାମ ଯଜ୍ଞ ହୁଏ। ସେଇଠି ରହିଯାଇଥାଏ ଭଲ ଲାଗେ।
ହୁଁ।
ତମକୁ
ମତେ ସେ ଅଷ୍ଟପହରୀ ଆଉ ବ୍ୟକ୍ତିନାଥ ମେଳା ଆଉ।
ଉଁ ହୁଁ।
ତମ ଏପଟୁ ରଜ କେମିତି?
ଆମ ଗାଁରେ ରଜ ସେଲିବ୍ରେସନ କରୁନାହାନ୍ତି।
ଆଉ।
ହଉଚି ଆଖପାଖ ଏରିଆରେ ହଉଚି। ହଁ। ହଉଚି ସେମତି ବାକ୍ ଗାଁରେ ନାହିଁ ଆଉ।
ହୁଁ ହୁଁ।
ଆମ ଆଖପାଖ ଗାଁ ସବୁ ପଲେ ବୋଧେ ନେକ୍ସଟ ଇୟର ଠୁ ଆମ ଗାଁ ରେ ହେଇପାରେ। ଆସା।
ଆଉ ବୁଲାବୁଲି
ଲାଗଚି ଆ ବୁଲାବୁଲି ଏଇଠି ତ ପ୍ରାମକୁ ଯାଇଥିଲି ହଉଥିଲା ମ ସ ସେଠି ଯାଇଥିଲୁ ଆଉ। ରଜଜ କରଥିଲା
ହ ହବ ନା ମତେ ଅଜ ପୁଲିବାକୁ ପସନ୍ଦ ଲାଗେନି। ବୁଲିବାକୁନ ରଜ ସେ ମୋହଉତ୍ସବ ଯିବାକୁ ଇଚ୍ଛା ହୁଁ ହୁ।
ହ ଏବେ ଫ୍ରିଥିଲା ତ ବୁଲାବୁଲି କରିଦଉଛି ପୁଣି ଆ ପରେ ଏବେ ଆଜିଠୁୁ ପୁଣି ପ୍ଲସ ଟୁ ଆଡିମିସନ୍ ଷ୍ଟାର୍ଟ ହେଇଗଲା। ପୁଣି କ୍ଲାସ ଫ୍ଲାସ ଷ୍ଟାର୍ଟ ହେଇଯିବ ପୁଣି ସପଟି ଯାଇନି ବାହାରେ ଆପ କରି
କୋଉ କଲେଜ।
ମୋର ଆସିଛି ଢେଙ୍କାନାଳ ଅଟନମସ।
ହୁଁ ପ୍ଲସଟୁ କୁଠି ପଢୁଥିଲା।
ଏଇଟିି ଭୁବନରେ।
ଗାଁ ପାଖରେ।
ନାଇଁ ଭୁବନ ପାଖରେ ତ।
ବ ଆଜ
ହୁଁ ସେମିତି ପାଖରେ ରଖିଲ ତ
ହୁଁ ହୁଁ।
ବସରେ ଯିବା ଆସିବା କରୁଥିଲି ଆଉ।
ଆଉ। ଗେମ୍ ଟା କେମତି କଣ ପାଇଲା?
ଏଇଟାକୁ ତ।
ହଁ।
ଆଉ ଏଇଟା ଆମର ଜଣେ ଫେଣ୍ଡ ଦେଲା।
ହୁଁ ହୁଁ କେତେଟା ଟାସ୍କ କଂପ୍ଲିଟି ହେଲା।
ମୋର ନଟା ହେଇଛି।
ହୁଁ ହୁଁ। ମୋର ତ ତେରଟା। ହୁଁ ତେରଟା ହେଇଛି ଏଇଟା ଚଉଦଟା ହବ।
ଓ ହୋ
ହୁଁ ୟା ପରେ ଆଉ ଥରେ କଲ୍ କରିଦେବି ତାରେ ତ ମତେ କଲ୍ କରିଦବ।
ହ।
ନାଇଁ ମୁଁ ଗୋଟେ ମେସେଜ କରିଦବ ଯେତେବେଳେ ଫ୍ରି ଥିବି କଥା ହେଇଯିବ ଆଉ।
ହଁ ହଁ।
ହଁ। ଆଉ। କିଏ କିଏ ସବୁ ବସିକି ଖାଇଲ।
ଆମ ଘରେ ସମସ୍ତେ ଖାଇବା ଟାଇମରେ ଏକାଠି ହେବ ତାପରେ ଝିଅ ଯୁଆଡେ ଯିବା କଥା ଯା
ସେଟାଇ ଠିକ ଖାଇବା ଟାଇମିଂରେ ଏକାଠି ସମସ୍ତେ ଖାଇବା।
ହୁଁ ଖାଇଦେଇକି ପଛେ ଯୁଆଡେ ଯାଅ ଘରେ କିଛି କହିବିନି ବଟ ଖାଇବା ଟାଇମ ରେ ଆସିକି ପହଞ୍ଚିବ।
ହୁଁ ହୁଁ। ହ
ହୁଁ।
ଏଟ ଠିକ ନା ଖାଇବା ଟାଇମରେ ସବୁ ଆସି ସମସ୍ତେ ଖାଇ ଦେଇକି ଯାଅ ତମର ଖାଏ। ବୁଲାବୁଲି କରିକି ଆସ।
କାରଣ। ଖାଇବାକୁ ଦେବାକୁ ଦେବେ ବୋଲି ଆଉ କଣ ରାତି ଯାଏ ୱେଟ କରିବାନି ନା ତାଙ୍କୁ ଏତେ ସମୟ ଅପେକ୍ଷା କରିବା ଏଟା ଭଲ ହବନି।
ନା।
ତ ଖାଇବା ଟାଇମ ଖାଇବା ଟାଇମରେ ସବୁ ଆସିଛ। ତାପରେ ଖାଇ ଦେଇକି ପିଲ।
ହୁଁ ଆ ଯେତେ ରାତିରେ ଆସୁଛ ଆସ।
ଆସ କିଛି ଆଉ କେ କିଛି କହିବନି ଖାଇଦେଇକି ଯାଇଥିଲ ଆଉ କିଛି କହିବନି।
ହୁଁ। ହଉ ମୁଁ କାଟିକି ଆଉଥରେ କରୁଛି ଆଁ।
ହୁଁ।